କଣ କରୁଛୁ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ଆଚ୍ଛା ତୁ କଣ କରୁଛୁ?
ମୁଁ ବି ଏଇ ବର୍ଷା ଜୋରେ ଆସିଲାନି ତ ମୁଁ ହେଇ କହିଲି ଯାଏ ଟିକେ। ବାହାରେ ଟିକେ ବସିକି ଥଣ୍ଡା ପବନ ଦବ। ଆଉ ଗରମ ଯାହା ହଉଛି ଦୁ ଦିନ ହେଲାଣି ବର୍ଷା ଦିନ ହେଲେ ବର୍ଷ ସରି ନମିଳା।
ଲାଗୁନି। ହୁଁ ଖାଲି ବହୁତ ଗରମ ହଉଛି ସେଇ ତ କଥା।
ପିଲା ବେଳେ ସବୁ ପଢଡେନି ନା ରଚନା ପତ୍ର ଲିଖନ। ତା ଦେହରେ ପଡେ ଯୋଉ ବର୍ଷା ଋତୁ ଶୀତ ଋତୁ ବସନ୍ତ ଋତୁ ହୁଁ।
ହୁଁ ହୁଁ ବଢିଆ ଲାଗେ ସେଗୁଡା ସବୁ ଲେଖିବାକୁ ଆଗରୁ ଏସବୁ ମନେ ରହୁନଥିଲା। କିନ୍ତୁ ଏବେ ହଁ ଏବେ।
ଟେ କହିଲୁ ପାଞ୍ଚ ଲାଇନ ରେ ବର୍ଷା ଋତୁ ବିଷୟରେ।
ବର୍ଷା ଋତୁ ଗ୍ରୀଷ୍ମ ଋତୁ ପରେ ତ ବର୍ଷା ଋତୁ ଆସେ।
ହୁଁ ଏମିତି ନୁହଁ ଏମିତି କହିଲେ ହବନି କହିବାକୁ ପଡିବ ମୁଁ ବର୍ଷାଋତୁ ମୁଁ ଗ୍ରୀଷ୍ମଋତୁ ପରେ ଆସେ। ମୁଁ ମୁଁ ହଁ ମୋ ସମୟରେ ବହୁତ ଗୁଡେ ଗ ଗଛ ଲଗେଇଲେ ଗଛ ବହୁତ ଭଲ ଭାବରେ ବଞ୍ଚି ଯାଆନ୍ତି ଏମିତି କହିବାକୁ ପଡିବ ହଁ।
ଓ ଆଚ୍ଛା ମୁଁ ବର୍ଷା ମୁଁ ବର୍ଷାଋତୁ ମୁଁ ଗ୍ରୀଷ୍ମଋତୁ ପରେ ଆସେ ମୁଁ ଏଇ ଋତୁରେ ହୁଁ ମୁଁ ମୁଁ ଖାଲି ଜୋରେ ବର୍ଷା ହୁଏ ଏଇ ଋତୁରେ ଖାଲି ମୁଁ ସବୁଦିନି ହେଇ ଚାଲେ ବର୍ଷା ଆଉ ଏଇ ଋତୁରେ ଏଇ ଋତୁରେ ମୁଁ ଲୋକମାନଙ୍କୁ ବାହାରକୁ ବାହାର କରିବାକୁ ଦିଏନି। ମୁଁ ଦିନ ସାରା ଗ ବର୍ଷୁଥାଏ। ଆଉ ଚାଷୀ ଭାଇମାନଙ୍କୁ ମୁଁ ବହୁତ୍ ଉପକାର କରେ।
ଭଲ କଥା ଆଉ। ଆଛା ଏବେ ତୁ ତୁ ଏଗୁଡା ସବୁ କହିଲୁ ଏବେ ମୁଁ ଏବେ ମୁଁ ବର୍ଷାର ଉପକାରିତା ଫାଷ୍ଟ କଥା କହୁଛି ବର୍ଷା ଋତୁ ଯଦି ତୁ ଗ୍ରୀଷ୍ମ ଋତୁ ପରେ ଆସୁ ଆମର ତ ଗ୍ରୀଷ୍ମ ଋତୁ ସରିଗଲାଣି। ହେଲେ ବର୍ଷା ଋତୁ ତ କାହିଁ ଟିକେ ବି ବର୍ଷା ହଉନି।
ଏବେ ଲୋକମାନୋନ ଯୋଉ ଗଛ ବୁଛ କାଟି ଦଉଛନ୍ତି। ଏବେ ଯୋଉ ଲୋକମାନେ ଗଛ ବୃଛ କାଟି ଦଉଛନ୍ତି। ଆମ ବାଡିରେ ତ କଦଳୀଗଛ ଆମ୍ବଗଛ ବେଲଗଛ। ପଣସଗଛ ନଡ଼ିଆଗଛ ଶାଳ। ସବୁ ଗଛ ହୋଉଛି ପଣସ ଗଛଟା ବହୁତ ବଡ ହେଇଗଲାଣି କିନ୍ତୁ ସେଠାରେ ପଣସର ନା ଗନ୍ଧ ନାହିଁ ବିଲକୁଲ ବି ପଣସ ନାହିଁ ଟୋଟାଲି ସେଥିରେ। ହଁ ଆମ୍ବ ଗଛ ଅଛି ଏଥର ବହୁତ ପରିମାଣରେ ଆମ୍ବ ହେଇଥିଲା। ଏଥର ବୋହୁତ୍ ପରିମାଣରେ ଆମ୍ବ ହେଇଥିଲା ଆମ୍ବ ଗଛ ଆମର ଚାରିଟା ଅ ଛି ଚାର୍ଟା ଆମ୍ବ ଗଛରୁ ବହୁତ ପରିମାଣରେ ଆମ୍ବ ଆ ଥିଲା ଆଉ ମୋ ମମି ସେଥିରେ ବହୁତ୍ ପ୍ରକାରର ଆଚାର କଲେ ରସୁଣ ଆଚା ଆମ୍ବ ଆଉ ରସୁଣ ଆଚାର କଲେ ଆଉ ହେଲା ଗୋଟେ ମିଠା ଆମ୍ବ ଆ
ହୋଉ ଗୋଟେ ମଜା କଥା ଶୁଣୁ ଶୁଣୁ ଗୋଟେ ମଜା କଥା। ମୁଁ ମାନେ ଆମ୍ବ ଆଉ ଏବେ ଏବେ ଆଉ ଆମ୍ବ ସେ ଆମ୍ବର ଋତୁ ଅଛି କି? ଆମ୍ବ ଫଳ ଫଳିବାର ଆଉ ଏବେ ଋତୁ ଅଛି କି କହ ଆଗେ? ନାହିଁ ଏବେ କୋଉଠି ଏବେ ଗଛ ଏବେ ଗଛରେ ଆମ୍ବ ତୁ ଏ କୋଉଠି ଦେଖିଛୁ ଗଛରେ ଆମ୍ବ ମତେ କହିଲୁ ଟିକେ ଏବେ କୋଉଠି ଅଛି? ନା ଅଛି ତ ସେ ମାନେ ହେଇ ତ ଯାଇଛି ଅଛି ପାଚିନି ସେଟା ଅଲ୍ଗା କଥା। ମୁଁ ପଚାରୁଚି ଏବେ ପୁରା ଆମ୍ବ ଆଉଥରେ
ଏବେ ଆଉ ନା ଏବେ ଆଉ
ନା ଲୋ। ମୁଁ ଯାଇଥିଲି ମୁଁ ଯୋଉ ଯାଉଛି ଡେଲି ଯୋଉ ଅଫିସ୍ ଯିବା ବାଟରେ ଯେତେବେଳେ ଯୋଉପଟେ ଦେଇକି ଯାଏ ସେପଟେ କଣ ହେଇଛି ନା ଗୋଟେ ଗଛ ଅଛି ସେ ଗଛରେ ଏବେ ବୋଉଳ ହୋଉଚି। ବୋଉଳ ସେ ଗଛରେ ମୁଁ କାଲି କାଲି ନା ପହରଦିନ ଦେଖିଥିଲି ସେ ଗଛରେ ଗଛେ ବୋଉଳ ହେଇଚି। ମାନେ ସବୁ ଗଛରେ ଆମ୍ବ ସରିଗଲେ ହଁ ସେ ଗଛରେ ଆମ୍ବ ହ ବ ଆମ୍ବ ହେଲେ ଯାଇ ଖାଇବାକୁ ମିଳିବ ମାନେ ଭାବୁଥା ସେ ଗଛର ମାନେ କଡାମୁଦି ଟା। ଯାଣିଲୁ ନା ଆଉ ରଥଯା ତ୍ରା ଆସିଲାଣି କଣ ସବୁ ରଥଯାତ୍ରା ପାଇଁ କରିଛୁ? ପ୍ଲାନିଂ।
ରଥଯାତ୍ରାରେ କଣ ନା ନା ଏବେ ତ ଯୋଉ ଭିଡ ହୋଉଛି ଆଉ ରଥଯାତ୍ରା କୁ ଯାଇ ହବନି ଆଗ୍ ଗରୁ ଯାଇଁକି ରଥ ପାଖରେ ଠାକୁରଙ୍କୁ ଛୁଆଇବାକୁ ଦୋଉଥିଲେ। ସେତେବେଳେ ଯାହା ଭଲ ଲାଗୁଥିଲା ଏବେ ଆଉ ସେଗୁଡା ସବୁ ସୁଯୋଗ ନାହିଁ କାହାକୁ ସେ ସୁଯୋଗ ମିଳୁନି। ସେଥିପାଇଁ ବି କେହି ଲୋକ ଯିବାକୁ ଆଉ ଇଚ୍ଛା ପ୍ରକାଶ୍ କରୁନାହାନ୍ତି ଆଉ ଏ ତେ ଭିଡରେ ନିଜୁକୁ ଯାଇଁକି କ୍ଷତି ପହଞ୍ଚେଇକି କିଏ ଯିବ?
ଦେଖିବା ତୁ ରଥଯାତ୍ରା ବିଷୟରେ ଏତେ କଥା କୋହୁଛୁ ରଥଯାତ୍ରାରେ ତିନିଟା ରଥଙ୍କର ନାଁ କଣ ଜାଣିଛୁ କି ନାଇଁ?
ଅଁତିନିଟା ରଥର ନାଁ, ହଁ ଜଗନ୍ନାଥଙ୍କ ନାଁ ନନ୍ଦିଘୋଷ। ଆଉ ହେଲା ବଳଭଦ୍ରଙ୍କର ହେଲା ତାଳ ଧ୍ୱଜ। ଆଉ ସୁଭଦ୍ରାଙ୍କର ଦେବୀଦଳନ।
ଆଉ ଆମେ ଛ ତିନି ଆମେତ ତିନିଟା ମୂର୍ତ୍ତି ଦେଖୁଚନ୍ତି ଜଗନ୍ନାଥ ବଳଭଦ୍ର ସୁ ଭଦ୍ରା ତିନି ତିନି ଠାକୁରଙ୍କ ମୂର୍ତ୍ତି ଆମେ ଦେଖୁଛନ୍ତି ଆମେ ତ୍ରିମୂର୍ତ୍ତି କହିବା କଥା ହେଲେ ସବୁବେଳେ ସମସ୍ତେ ଚତୁର୍ଧା ମୂର୍ତ୍ତି କାହିଁକି କୁହନ୍ତି?
କାହିଁକି କୁହନ୍ତି ମୁଁ ତ ସେଟା ଜାଣି
ଜାଣିନୁ କାହିଁକିନା ଆମେ ଯୋଉ କୁହନ୍ତି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଆଉ ଗୋଟେ ଦେଖିଥିବୁ ଠା ଠାକୁରଙ୍କ ପାଖରେ ଗୋଟେ ଲମ୍ବା ଅ ଲମ୍ବାଳିଆ ବାଡି ଆକାରର ଗୋଟେ ଠାକୁର ଥିବେ। ଜାଣିଛୁ କି ନାଇଁ ସେଇଟାକୁ ସେ ସିଏ ହେଲେ ନାରାୟଣ। ସିଏ ବି ଅଛନ୍ତି ନାରାୟଣ ନାରାୟଣ ତାଙ୍କ ହଁ ସେଥିପାଇଁ ସେ
ନାରାୟଣ କଣ ଜଗନ୍ନାଥଙ୍କ ନନ୍ଦିଘୋଷ ରେ ବସିକି ଯାଆନ୍ତି ନାଁ କୋଉ କାହା ରଥରେ ଥାଆନ୍ତି?
ହଁ ନନ୍ଦୀଘୋଷରେ ଯାଆନ୍ତି ଠାକୁର ସିଏ ହେଲେ ସିଏ ଯେହେତୁ ଉଁ ଆମେ ସବୁ କୁହନ୍ତି ନଟା ଦେଲେ ଶତୁ ତିିନି ଟା ହେଲେ ଶତ୍ରୁ ଚାରିଟା ଦେ ମିତ୍ର ହବ। ସେଥିପାଇଁ ଆ ଚତୁର୍ଦ୍ଧା ମୂର୍ତ୍ତୀ କରିବା ପାଇଁ ଠାକୁରଙ୍କ ପାଖରେ ମାନେ ନାରାୟଣ କୁ ବି ରଖାହେଇଚି ଆଉ ହେଲା ଏଟା ହୁଁ। ଆଉ ଏବେ ଏଇ ଯୋଉ ଆସୁନି ସୋମ ସୋମବାର ଦିନ ଆସୁଚି କଣ କହିଲୁ ସ୍ନାନ ପୂର୍ଣ୍ଣିମା ଏବେ ହଁ ଠାକୁର ସ୍ନାନ ପୂର୍ଣ୍ଣିମା ରେ ସ୍ନାନ ହେଇସାରି ତାଙ୍କୁ ଜର ହେଇଯିବ ଜର ହେଲାପରେ ସିଏ ରହିବେ କୋଉଠି କହିଲୁ ରହିବେ?
ସେ ଦିନ ଗୋଟେ ସେ ରହିବେ ଉ ଭିତରେ
କୋଉ ଭିତରେ ରହିବେ? ଅଣସର ଘରେ ରହିବେ ତାଙ୍କ ଦେହ ଖରାପ ହବ ଅଣସର ଘରେ ରହିଲେ ତାଙ୍କ ଜର ଥଣ୍ଡା ସବୁ ହେଇଥିବ। ତାପରେ ସିଏ ତାଙ୍କ ଥଣ୍ଡା ଯେତେ ବେଳେ ହେଇଥିବ ଭଲ ହବନି ଅଣସର ଘରେ ସେ ଯିବେ ମାଉସୀ ମା ଘରକୁ।
ସେତେବେଳେ ସେ ସମୟରେ ଠାକୁର ସେତେବେଳେ ସେଇଠି ଥିବେ କବାଟ ଖୋଲା ହବ ନା ନାହିଁ?
ନା ଅଣସର ଘର ଥିଲେ କବାଟ ଖୋଲା ହବନି। ଅଣସର ଘରେ ପା ଠାକୁରଙ୍କର ଦେହ ଖରାପ ଥାଏ ଠାକୁରଙ୍କୁ ସେଇ ଦୁଆର ମୁହଁରେ କବାଟ ଦିଆହଇଥିବ ଠାକୁରଙ୍କୁ ସେଇଠି ପୂଜା ହବ ଭୋଗ ଲାଗିବ ସେଇଠି ଭୋଗ ଲାଗିବ ସବୁ ଯୋଉ ନୀତି ନୀତି କାନ୍ତି ଯାହା ଅଛି ସବୁ ସେଇଠି ହବ। କାହିଁକିନା ଠାକୁର ଯେତେବେଳେ ଅଣସର ଘରେ ଥିବେ ଭାଗବାନଙ୍କ ମାନେ ମାନେ ଯୋଉ କୁହନ୍ତି କଥାରେ ଅଛି ଠାକୁର ଯଦି ଅଣସର ଘରେ ଅଛନ୍ତି ତାହେଲେ ଆମକୁ କିଛି ସେଠୀ କରିବା ନାହିଁ ମାନେ ଠାକୁରଙ୍କୁ ଆମକୁ ରେଷ୍ଟ ଦବାର ଅଛି ରେଷ୍ଟ୍ ମାନେ ବିଶ୍ରାମ ବିଶ୍ରାମ କରାଇବାର ଅଛି ସେଥିପାଇଁ
ସେଥିପାଇଁ ଠାକୁରଙ୍କୁ ହଁ ହଁ ବୁଝିପାରିଲି ବହୁତ ବଢିଆ କ ଥାଟେ କହିଲୁ ମୁଁ ଏଇ ଗୁଡା ସବୁ ଜାଣିନଥିଲି। ହଁ
ସେ ମଝିରେ ଥରେ ଯାଇଥିଲା ରଥଯାତ୍ରା ବୁଲିବା ପାଇଁ ହେଲା ଯାଇଥିଲା ମାନେ ଏ ତେ ଭିଡ଼ ରଥ ଯାତ୍ରା ଭିଡ଼ କୋଉ ଭଳିଆ ତୁ ଜାଣିଥିବୁ ନିଉଜ ଦେଖୁଥିବୁ ସବୁ ଜାଣିଥିବୁ ରଥଯାତ୍ରାର ଭିଡରେ ସେ ପୁରା ଏତେ ଭିଡରେ ସେ ଲାଷ୍ଟକୁୁ ହଁ ସିଏ ହଜି ଯାଇଥିଲା ତାକୁ ସେ ମିଳିଲାନି। ମିଳିଲାନି ମିଳିଲାନି ଯେତେବେଳେ ତାପରେ କେତେ କଷ୍ଟରେ ଆଉ ତାଙ୍କ ପରିବାର ଲୋକ ଯୋଉ ମାନେ ସବୁ ଯାଇଥିଲେ ସେ ଲାଷ୍ଟ କୁ ଯାଇ ଗୋଟେ ଜାଗାରେ ଆନାଉନ୍ସ କଲେ ଯେମିତି କେତେ କଷ୍ଟ ଯାଇକି ଇ ଯାହା ହଉ ଭାଗ୍ୟକୁ ଯାଇକି ଗୋଟେ ଜାଗା ଦୋକାନ ଘରେ ପଶି ଯାଇଥିଲା। ଦୋକାନରେ ଗୋଟେ ବସ୍
ତ ବହୁତ କଷ୍ଟ। ଆଜିକା ହୁଁ ଆଜିକାଲି ଯାହା ହେଲାଣି ରଥଯାତ୍ରାରେ ଠାକୁରଙ୍କୁ ଯାଇକି ଦର୍ଶନ ବି କରିହବନି। ସେଥିପାଇଁ ଅନ୍ୟ ବେଳେ ଯିବୁ ଯାଇକି ଜଗା ଦର୍ଶନ କରିକି ଆସିବୁ ବଢିଆ ଲାଗିବ।
ତୁ ଯେତେବେଳେ ଠାକୁର ଥିବେ ରଥରେ ଯେତେବେଳେ ଠାକୁର ଥିବେ ତୁ ଯିବୁ ଯାଇକି ତାଙ୍କୁ ରଥ ମାନେ ବାହାରେ ଥୁଆ ହେଇଥିବ ଯୋଉ ଗୁଣ୍ଡିଚା ମନ୍ଦିର ପାଖ ପାଖରେ ବାହାରେ ରଥା ଥୁଆ ହେଇଥିବ ସେତିକା ବେଳେ ଯାଇକି ତୁ ରଥ ଠାକୁଙ୍କୁ ଦେଖ ଆସିବୁ ଆରାମ ସେ ଯାଇକି ଠାକୁରଙ୍କୁ ଦେ ଦେଖି ଆସିବୁ ଆଉ ସେଇ ଟାଇମ ଟା ହିଁ ପୁରା ଭଲ ଲାଗେ ଯାଇକି ଠାକୁରଙ୍କୁ ଦେଖିବାର। ଆଉ ସମସ୍ତେ ପ୍ରାୟ ବି ଯାଆନ୍ତି ବି ସେଇ ଟାଇମରେ ମତେ ବହୁତ ଭଲ ଲାଗେ ସେଥିପାଇଁ ଯିବା ପାଇଁ। ଆଉ ତ ଯୁଆଡେ ଯାଉଛୁ କି ଯା ନା କାହିଁକି ରଥାଯା ପୁରୀକୁ ଟିକେ ଯାଇକି ବୁଲି ଆସ ତୁ ମନର ଯେ
ଯୋଉ ମ ଯେତେ ଦୁଃଖ ଥିବ ସବୁ ସେଇଠିି ପଳେଇବ। ବଢିଆ ଲାଗେ ଠାକୁରଙ୍କୁ ଜଗା ଦର୍ଶନ କରିଦେଲେ ଜଗା ଦର୍ଶନ କରିଦେଲେ ହିଁ ମନ ଭଲ ଲାଗିବ। ହୁଁ କିନ୍ତୁ ଜଗାର ଡୋରି ଲାଗିଲେ ଯାଇକି କିନ୍ତୁ ଜଗାର ଡୋରି ଲାଗିଲେ ହିଁ ଜଗା ପାଖକୁ ଯାଇପାରିବୁ ନହେଲେ ଯାଇପାରିବୁନି ସେମିତି।
ଯଉ ଆମେ ତ ଯୋଉ ମନ୍ଦିର ନାହିଁ ସେଇ ମନ୍ଦିର ଯେତେବେଳେ ନାହିଁ ସେ ତେବେଳେ ଯାଇପାରିବା ହେଲେ ଜାଗା ପାଖକୁ ଆମେ ଆମ ଇଚ୍ଛା ହିସାବରେ ଯାଇପାରିବାନି। ସିଏ ଆମକୁ ଡାକିବ।
ଡାକିବ ବାସ।
କିଲେ ହିଁ ଯାଇ ଆମେ ଯିବା। ଆଉ ଆଜି ରାତିରେ କଣ ଖାଇବା ହୋଇ ହବ ତମର?
ଖାଇବା ଆଜିତ ରବିବାର ଅଛି। ଆ ଦେଖିବା ଯଦି ଆମିଷ ତ ଆମିଷ ଇଚ୍ଛା ହଉଛି ଖାଇବାକୁ କିନ୍ତୁ ଯେହେତୁ ବର୍ଷା ଆସିଲାଣି ଆମେ ତ ବଜାର ଯାଇକି କିଛି ଆଣିପାରିବୁନି। ତାହେଲେ ଘରେ ଯାହା ଥିବ କରିକି ଖାଇଦବୁ। ଆମ ଇଆଡେ ବି ବର୍ଷା ଆସିଲାଣି। ତ ଭାବୁଛୁ ଗରମ ଗରମ ପକୁଡି ଆଉ ଚା ଖାଇଲେ ବଢିଆ ଲାଗିବ।
ଗରମ ଗରମ ପକୁଡି, ଚା ଖାଇଲେ ବି ଭଲ ଲାଗିବ। ଆଉ ବି ଯଦି କଣ କହିଲୁ ଧର ମୁଁ ସପୋ ହଁ ସେଟା ବି ବଢିଆ ଲାଗିବ ତାପରେ କଣ କହିଲୁ ସବୁଠାରୁ ବେଷ୍ଟ ବର୍ଷା ପୁରା ଢାଳୁଥିବ ଜୋରରେ ବର୍ଷା ବାଡଉଥିବ ଯୋଉ କଣ କହିଲୁ ନୁଡଲ୍ସକୁୁ ଖାଲି ପାଣିରେ ପକେଇ ଦେଇକି ମସଲା ଟିକେ ପକେଇ ଦେଇକି ଟିକେ ଝୋଳଝଳିଆ ନୁଡୁଲସ। କରିଦବୁ ରାଗ ରାଗୁଆ କଞ୍ଚା ଲଙ୍କା ଧନିଆ ପତ୍ର ଟିକେ ପକେଇକି। ସେଇଟାକୁ ଖାଲି ସୁଡୁ ଶୁଡୁ କରି ଖାଇବୁ। ଓହୋ ସିଏ ଯୋଉ ଲାଗିବ ସୁଆଦ ବର୍ଷା ଗରମକୁ। ଥଣ୍ଡାକୁ ଇଏ ଯୋଉ ଗରମ ଗରମ। ମାନେ ମନଶାନ୍ତି, ଆତ୍ମାଶାନ୍ତି, ତୃପ୍ତି ସବୁ ହେଇଯିବ ବା।
ହଁ ହଁ ଏଇଟା ବି ଗୋଟେ ବଢିଆ। ହୁଁ ମୁଁ ତ ଏଇଟା ଜାଣିନଥିଲି। ଦେଖିବା ଆଜି ବର୍ଷା ତ ଆସ ଆସିଲାଣି ଯଦି ବର୍ଷା ପକାଏ ଆଜି ତୋ ହିସାବରେ ସେଇଭଳିଆ ନୁଡୁଲ୍ସ। କରିକି ଖାଇବି ଆଉ। ହଁ ବର୍ଷାଟା ଆଗ ପକଉ ଏବେ ତ ଖାଲି ଆସୁଛି ବର୍ଷା। ନାଇଁ ଏଯାଏଁ ବର୍ଷା ହେଇନି ଖାଲି ଉଠେଇଛି ବର୍ଷା ଏବେ ଖାଲି ଉଠଉଛି ହବା ଦରକାର। ନହେଲେ ଖାଲି ଗର୍ଜିକି ପଳେଇବ ଯଦି ସରିଲେ ଆଉ ବର୍ଷା ହବନି ବର୍ଷା ତ ଆସିଲାଣି ନଈ କିନ୍ତୁ କୁ ନଈ ଆଡୁ ଆସିଲେ ବର୍ଷା ହୁଏ କିନ୍ତୁ ନଈ ଆଡୁ ଏ ବର୍ଷାଟା ଉଠେଇଛି
ହେ କୁହନ୍ତି ନଈ ନ ନଈ ଆଡୁ ବର୍ଷା ଆସିଲେ ବର୍ଷା ହୁଏନି। ଏଇଆ କୁହନ୍ତି ନଈଆଡୁ ବର୍ଷା ଆସିଲେ ବର୍ଷା ହୁଏନି। ଆଉ ବର୍ଷାଟା ନଈ ଆଡୁ ଯଦି ଆସୁଛି ମାନେ ନଈର ବିପରୀତ ଦିଗରୁ ଯଦି ବର୍ଷା ବର୍ଷାଟା ଆସୁଛି ତାହେଲେ ସେ ବର୍ଷାଟା ହବ ଆଉ ନଈ ଦିଗରୁ ଆସିଲ ବର୍ଷାଟା ହୁଏନି ଆଉ କୁହନ୍ତି ନା ଜାଣିନୁ କିଛିବି
ଓ ଆଚ୍ଛା ତାହେଲେ ମୁଁ ଜାଣିନଥିଲି ତାହେଲେ ଏଇଟା ନଈ ଆଡୁ ହିଁ ଆସୁଛି ଏ ବର୍ଷା ହବନି।
ହଁ ଛୋଟ ବେଳୁ ବର୍ଣବୋଧ ବହି ପଢିଥିଲୁ ନା ପଢିନଥିଲୁ
ହଁ ଛୁଆ ବେଳେ କିଏ ନ ପଢିଛି ବର୍ଣ୍ଣବୋଧ ବ ସମସ୍ତେ ପଢିଛନ୍ତି
ବର୍ଣ୍ଣପଦ ବହିରୁ ତ ଆମେ ମାନେ ସବୁ ଜନ୍ମ ହେଇଛନ୍ତି ଓଡିଆ
ହଁ ଓଡିଆ ପିଲା ମାନେ ବନବୋଦ୍ଧ ହୁଁ କିନ୍ତୁ ଆଜିିକାଲି କିନ୍ତୁ ଆଜିକାଲି ଛୁଆ ପର୍ଣବୋଧ କରି ପଡୁନାହାନ୍ତି ଏବେ ୁ ଇଂଲିଶ ମିଡିୟମ ରେ ପଢିଲେଣି ନା ତ ଇଂରାଜୀ ବନବୋଧ ସବୁ ପଢୁଛନ୍ତି
ମାମ ସ୍କୁଲ ରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ସବୁ ପଢିକି ସମସ୍ତଙ୍କର ହେଇଗଲାଣି କଣ କହିଲୁ ଏ ବି ସି ଡି ଏଫ ଏଚ
ହଁ ସେଇ ତ କହୁଛି ଇଂରାଜୀ ବର୍ଣ୍ଣବୋଧରୁ ସେମାନେ ପାଠ ପଢୁଛନ୍ତି
ହୁଁ କିନ୍ତୁ ଓଡିଆ ପିଲା ଯିଏ ବର୍ଣ୍ଣବୋଦ ପଡ଼ିନି ଓଙ୍କଙ୍କ
ଓଡିଆ ପିଲା ସମସ୍ତେ ହିଁ ପଢିଛନ୍ତି ଓଡିଆ ପିଲା କେହି ନାହିଁ ଏମିତି ଜଣେ ନାହିଁ ଓଡିଆ ପିଲ ଯଏ ପଢିନି ବର୍ଣବଦ୍ଧ ଟା
ଆଉ ସେଇ ବର୍ଣ୍ଣବୋଧ ବହିରୁ ବସିକି ଓଡିଆକୁ ଇଂଲିଶରେ ଲେଖିବୁ ଓ ଆଉ ହେଲା ଏଇ ଯୋଉ ଇଂରାଜୀରେ ଯ ଡକାା ହେଇଛି ତାକୁ ଓଡିଆରେ ଲେଖିବୁ
ଯିବା ହୁଏ ସେଇ ସାର୍ ମାନେ ସବୁ ଏଇଆକୁ ହିଁ ଦିଅନ୍ତି ଓଡିଆରେ ଲେଖା ଥିବ ତାକୁ ଇଂ ଇଂରାଜୀରେ ବଦଳେଇବାକୁ କୁହନ୍ତି ହଁ ସେଇଟା ବଢିଆ ଲାଗେ ମଜା ଲାଗେ କରିବାକୁ
ଟ୍ୟୁସନ ରେ ଯୋଉ ସାରେ କହିବେ ବହି ଦେଖିକି ପଢ ବୋଲି ଦେଖିକି ପଢି ପାରିବୁନି ଉଠୁ ବସ ପଚାଶ ଥର ହୁଅ ନହେଲେ ଆଣ୍ଠେଇକି
କୁହନ୍ତି ଲେଖା ଆଉ ଯୋଉ କୁହନ୍ତି ଲେଖିକି ଆଣିବୁ ଦୁଇ ପେଜ ଓଡ଼ିଆ ଦୁଇ ପେଜ ଇଙ୍ଗରାଜୀ।
ଇଙ୍ଗଲିଶ୍। ବାସ୍ ବାସ୍। ଚାରିପେଜ ଆଉ ଏଗୁଡା ସବୁ କଣ ଅଛି ଏବେ ହେଲା ସବୁ ହେଇଗଲାଣି। ଏବେ ବା ଛୁଆ କରସିବ ରାଇଟିଂ ଲେଖୁଛନ୍ତି ଆଉ। ସେଟା କଣ ଲେଖିବେ ହସ୍ତାକ୍ଷର ଆମେ କେ ହସ୍ତାକ୍ଷର ଲେଖିଛୁ ଯେ ଛୁଆବେଳେ ମାନେ ସୀମା ବାହାରେ ମୁଁ କେତେ ହସ୍ତାକ୍ଷର ଲେଖିଛି।
ଏବେଏଣିକି ଛୁଆ ଆଉ ବେଶୀ ଲେଖୁନାହାନ୍ତି ଲେଖାଲେଖି କରୁନାହାନ୍ତି। ଏତେ ବୋଲି ତ ସେମାନଙ୍କ ଅକ୍ଷର ବି ଏତେ ସୁନ୍ଦର ହଉନି।
ହଁ ଆଗରୁ ସବୁ ଦେଖିବୁ ପୁରା ଗୋଲ ଗୋଲ ଆଉ ଓଡିଆ ଲେଖିପାରିବେ ସେମାନେ ସବୁ ଓଡିଆ ବା ଏଇ ଯୋଉ ଆମ ଗାଁ ରେ କେତେ ଜଣ ପିଲା ଅଛନ୍ତି।
ବଡ ବଡ କଷ୍ଟ ଶବ୍ଦ ଯଦି ଓଡିଆରେ କି ଦିଆଯାଏ।
ଆମ ଗାଁରେ ଶୁଣୁନୁ ଶୁଣୁ ଆମ ଗାଁରେ ତିନି ଜଣ ପିଲା ଅଛନ୍ତି ସେମାନେ ସବୁ ଓଡିଆ ପିଲା ଯାଇକି ଓଡିଶା ବାହାରେ ରହିକି ତାଙ୍କର ହଉଛି ଆମର ଯେମିତି ପ୍ରଥମ ଭାଷା ହଉଛି ଓଡିଆ। ସେମାନଙ୍କର ପ୍ରଥମ ଭାଷା ହଉଛି ହିନ୍ଦୀ। ଆଉ ହେଲା